ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର।
ହଁ ନମସ୍କାର।
ହଁ ଦିଦି ଭଲ ଅଛନ୍ତି?
ହଁ ହଁ ଭଲ ଅଛି। ତମେ?
ହଁ ଦିଦି ଠିକ୍ ଠାକ୍।
ହୁଁ କଣ କରୁଥିଲ?
ହଁ, ଏଇ ବସିଥିଲି ଆଉ। ଆପଣ?
ହୁଁ, ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ, ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି। ଆଉ ମୁଁ ଶୁଣିଥିଲି ତମେ ପା ବୁଲି ଯାଇଥିଲ କୁଆଡେ?
ହଁ, ଯାଇଥିଲି ଦିଲ୍ଲୀ ବୁଲିବା ପାଇଁ।
ହଁ ହଁ। କେମିତି କଣ ଅନୁଭୂତି ରହିଲା ସେଇଠି ବୁଲିବାର?
ହଁ, ଦିଲ୍ଲୀ ବୁଲିବା ପାଇଁ ତ ଭଲ ଲାଗିଲା।
ହୁଁ, ହୁଁ।
ଆଉ, ମାନେ ଯୋଉଥିପାଇଁ ଯାଇଥିଲି ସେ କାମ ବି ହେଇଗଲା। କିନ୍ତୁ, ସେଠି ବଞ୍ଚ ରହିବା ଟା ଟିକେ କଷ୍ଟକର ହେଇ ପଡିଲା। କାହିଁକି ନା ଟିକେ ସୁସ୍ଥ ବାୟୁ ଆଉ ସେ କୋଳାହଳରୁ ମୁକ୍ତି ପାଇବାଟା ଟିକେ ସମ୍ଭବପର ହେଇପାରିଲାନି। ମାନେ ଏତେ ମତେ ପ୍ରଦୂଷିତ ଲାଗିଲା, ଯୋଉ ଦଶ ଦିନ ରହିଲି ମୋ ପ୍ରତିମୁହୂର୍ତ୍ତରେ ମୋ ଗାଁ କଥା ଆଉ ମୋ ନିଜ ମାନେ ଅଞ୍ଚଳ କଥା ମୋର ମନେ ପଡିଚି। ଯେ ଗୋଟେ ଜାଗାରେ ସାମାନ୍ୟ ବାୟୁ ଟିକେ ପାଇବା ମଧ୍ୟ କେତେ କଷ୍ଟକର ହେଇପଡୁଛି। ଦିଲ୍ଲୀ ଭଳି ଜାଗାରେ।
। ରାଜଧାନୀ ଏଟା ସେଇଟା ତ ଯେମିତି ହେଲେ ବି ଜନସଂଖ୍ୟା ବି ଅଧିକ ରହୁଥିବ। ଜନଗହଳି ଆଉ ଜନଗହଳି ଅଧିକା ତ ଯାନବାହାନର ବି ଉପଯୋଗ ଅଧିକ ଥିବ ସେପଟେ।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
ତା ଯୋଗୁଁ ବି ବୋଧେ ବାୟୁ ପ୍ରଦୂଷିତ ସେପଟେ ଅଧିକ ହଉଚି। ଆମେ ଦେଖିବାକୁ ହଁ, ତମେ ନିଉଜ ରେ ବି ଶୁଣିଥିବ ଯେ କଣ କହିଲେ ତମେ ନିଉଜ ରେ ବି ଶୁଣି ହଁ, ତମେ ନିଉଜରେ ବି ଶୁଣିଥିବ ଯେ ମାନେ ଦି ଦିଲ୍ଲୀ ହଉଚି ପ ମାନେ ଭାରତର ପ୍ରଥମ ଦୂଷିତ ଉଁ ରାଜଧାନୀ ଅଧିକ ପରିମାଣରେ ବାୟୁ ଯୋଗୁ।
ଆଜ୍ଞା।
ସେ ସେଠି ଦେଖୁଥିବେ କୁହୁଡି ପରିକା ପୁରା ବାୟୁ ପ୍ରଦୂଷିତ ହେଇକି ରହିଥାଉଛି। ଅଧିକ ପରିମାଣରେ।
ସେଠି, ତାର ମୁଖ୍ୟ କାରଣ ହଉଛି ଯେ ଆମ ମାନଙ୍କର ଜୀବନ ଶୈଳୀ। କାହିଁକି, ନା ଆମେ ଯେତେ ବଡ ମାନେ ଗୋଟେ ବଡ ସହରକୁ ଯିବା ସେଠି ଆମେ ଦେଖିବା ଯେ ଗଛ ଗଛ ସଂଖ୍ୟା ବହୁ ପରିମାଣରେ କମ, ଆଉ ସେଠି ଲୋକମାନଙ୍କର ସଚେତନତା ମଧ୍ୟ ବହୁ ପରିମାଣ ରେ କମ, ସମସ୍ତେ ଚାହୁଁଛନ୍ତି ଉଁ, ଗୋଟେ ମାନେ ରେଫ୍ରିଜିରେଟର ୟୁଜ୍ କରିବା ପାଇଁ କିମ୍ବା ଏୟାର କଣ୍ଡିସନର ୟୁଜ୍ କରିବା ପାଇଁ ସେମାନେ ଚାହୁଁଛନ୍ତି ନିଜ କେବଳ ନିଜ ମାନେ ନିଜେ ଆଉ ନିଜର ସୁଖସଚ୍ଛନ୍ଦ କଥା ଭାବୁ ଭାବୁଛନ୍ତି, ସେମାନେ ଏଇ ପରିବେଶ, ସମାଜ ଆଉ ଦୁନିଆ, କଥା ଚିନ୍ତା କରୁନାହାନ୍ତି।
ହୁଁ, ଠିକ କହିଲ।
ହୁଁ, ସେଇ ଯୋଗୁରୁ ମାନେ ପରିବେଶ ଟା ଦିନକୁ ଦିନ ଆହୁରି ଅଧିକରୁ ଅଧିକ ପ୍ରଦୂଷିତ ହବାରେ ଲାଗିଛି।
ହୁଁ।
ସମସ୍ତେ ବି ବୁଝିବା ଦରକାର ଯେ ଏଇ ବାୟୁ ପ୍ରଦୂଷଣ ବୋଲି କିଛି ନାହିଁ ବାୟୁ ପ୍ରଦୂଷଣ ଯୋଗୁ ଜଳ ପ୍ରଦୂଷଣ ବି ହଉଛି। ପରିବେଶ ପ୍ରଦୂଷଣ ହଉଛି ଆମ ମାନସିକତା ବି ପ୍ରଦୂଷଣ ହଉଛି ବିଶେଷ କରି ପୁରା ପୃଥିବୀ ପ୍ରଦୂଷଣ ହଉଛି ନା ୟା ବିଷୟରେ ଆପଣ କିଛି କୁହନ୍ତୁ?
ହଁ ଠିକ କହିଲେ ଆପଣ କେ ଆପଣ ଦେଖିବାକୁ ପାଉଥିବେ ଯେ ଅ ଆଜିକାଲି ବଡ ବଡ କୋଠା ତିଆରି କରିବା ପାଇଁ ହିଁ ହଉ କି କଳକାରଖାନା ପାଇଁ ତିଆରି ହଉ ଲୋକମାନେ ବୃକ୍ଷ କୁ କାଟିବାରେ ଲାଗିଛନ୍ତି। ବିନା ଭାବି ଚିନ୍ତିକିଛି ବି ଦେଖୁଥିବେ। ତ ସେମାନେ ଏଇଟା ବୁଝି ପାରୁନାହାନ୍ତି ଯେ ମାନେ ବୃକ୍ଷକୁ ବିନା ଭାବି ଚିନ୍ତିକି କାଟିବା ଦ୍ଵାରା ବି ଆମର ଯୋଉ ଗ୍ରୀଷ୍ମ ପ୍ରବାହ ହଉଥିବ ଆସ୍ତେ ଆସ୍ତେ ବଢିବାରେ ଲାଗିଛି। କଳକାରାରଖାନା ଯୋଉ ର କରୁଛନ୍ତି ତା ଦ୍ଵାରା ବି ବାୟୁ ପ୍ରଦୂଷିତ ହଉଛି। କାରଣ କଳକାରଖାନା ରୁ ନିର୍ଗତ ଦୂଷିତ ବାୟୁ ମଧ୍ୟ ଆମ ପରିବେଶକୁ ଦୂଷିତ କରୁଛି। ଆଉ ଗୋଟେ ମୁଁ ଲାଗେ, ମତେ ଲାଗେ ମୁଖ୍ୟ କାରଣ ଯାନବାହାନରୁ ବି ବାହାରୁଥିବା ଯୋଉ ଦୂଷିତ ବାୟୁ। ସେଇଟା ବି ଆମର ପରିବେଶ କୁ ପ୍ରଦୂଷିତ କରିବାର ବି ଗୋଟେ ମୁଖ୍ୟ କାରଣ, ମୁଖ୍ୟ ଭୂମିକା ଗ୍ରହଣ କରୁଛି।
ହୁଁ ଆପଣ ଠିକ କଥା କହୁଛନ୍ତି। ଯୋଉ ମାନେ ଶିଳ୍ପ ଅଞ୍ଚଳରୁ ବାହାରୁଥିବା ବିଭିନ୍ନ ପ୍ରକାରର ଯୋଉ ବର୍ଜ୍ୟବସ୍ତୁ। କି ଆମ ଘରୁ ବାହାରୁଥିବା ବିଭିନ୍ନ ବର୍ଜ୍ୟ ବସ୍ତୁ ସେଗୁଡିକର ସଠିକ ପରିମାଣରେ ତାକୁ ପୁନଃଚକଣ ହେଇପାରୁନି ବା ତାକୁ ଯୋଉ ପରିମାଣରେ ତାକୁ ନଷ୍ଟ କରାଯିବା କଥା ଉପଯୁକ୍ତ ପ୍ରକ୍ରିୟାକରଣ ମାଧ୍ୟମରେ ସେ ପ୍ରକ୍ ପ୍ରକ୍ରିୟାକରଣ ମଧ୍ୟ ହେଇପାରୁନାହିଁ କିମ୍ବା ଉତ୍ତରଖାନ ରାରୁ ଯୋଉ ବର୍ଜ୍ୟବସ୍ତୁ ଗୁଡା ବାହାରୁଛି ମାନେ ଯୋଉ କୋଉଟା ମାନେ ଉ ଅତି ସହଜରେ ନଷ୍ଟ ହେଇପାରିବ ମାନେ ଏଇ ପରିବେଶ ସହି ତ ମାନେ ଏ ଯୋଉ କୁହନ୍ତି ପରିବେଶକୁ ଖାପୁ ଖୁଆଇକି ଯୋଉଟା ନଷ୍ଟ ହେଇପାରିବ ଯଉଟା ଆଦୌ ନଷ୍ଟ ହେଇପାରିବ ନାହିଁ ସେଗୁଡକୁ ଅଲଗା ଅଲଗା କରିକି ଅଲଗା ଅଲଗା କରିକି ସେଗୁଡିକୁ ମାନେ ଉଁ ପରିଚାଳନା କରାଯିବା କଥା ପର୍ଯ୍ୟ ବସ୍ତୁ ସେଇଟା ବି ହେଇପାରୁନି। ଆଉ ବିଶେଷ କରି ମୁଖ୍ୟ ମାନେ ମୁଖ୍ୟ ସମସ୍ୟା ହଉଛି ଦିଲ୍ଲୀ ଭଳି ଅଞ୍ଚଳରେ ଯେ ସେଠି ଚାଷ ଜମି ସଂଖ୍ୟା ବହୁ ପରିମାଣରେ କମ୍।
ହଁ।
ସେଠି ଲୋକଙ୍କର ଯୋଉ ଖାଦ୍ୟର ଚାହିଦା ଆଉ ଆବଶ୍ୟକତା ପୂରଣ କରିବା ପାଇଁ ସେମାନେ ସବୁବେଳେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ନହେଲେ ଗୋ ଟେ ଗଛରୁ ଅଧିକ ଉତ୍ପାଦନ କରିବା ପାଇଁ ସେମାନେ ବୋହୁଳ ପରିମାଣରେ ରାସାୟନିକ ସାର କୀଟନାଶକ ଔଷଧ ପ୍ରୟୋଗ କରୁଚନ୍ତି ହେଲେ ସମ ସ୍ତେ ଭାବୁଚନ୍ତି ଯେ ସେଇଟା ଆମ ଶରୀରକୁ ଆପେ ଆପେ ଆସୁନି କିନ୍ତୁ ବାସ୍ତବରେ ସେଇଟା ପାଣିରେ ମିଶି ପବନରେ ମିଶି ଆମ ଶରୀରକୁ ଆସିକି ଆମର ବି କ୍ଷତି କରୁଚି। ମୂର୍ତ୍ତିକାର ବି କ୍ଷତି କରୁଚି। ବାୟୁର ବି ପାଣିର ବି ଜଳ ଜୀବଙ୍କର ବି ସ୍ଥଳ ଜୀବଙ୍କର ବି ନା କଣ କୋହୁଥିଲେ। ଆପଣ ଏ ବିଷୟରେ ଟିକେ କୁହନ୍ତୁ।
ହୁଁ ଆପଣ ଠିକ୍ କହିଲେ ଯାହାବି କହିଲେ। ସେମାନେ ନିଜର ଆବଶ୍ୟକତା ପୂରଣ ପାଇଁ ସେମାନେ ଭାବି ପାରୁନାହାନ୍ତି ଯେ ସେମାନେ ପୃଥିବିକୁ କେତେ ଦୂଷିତ କରିବାରେ ଲାଗିଚନ୍ତି। ଆପଣ ବି ଦେଖିଥିବେ ଯେ ଯୋଉ ଅ କରୋନା ସମୟରେ ସବୁଆଡେ ଯେତେବେଳେ ଉ ଅକ୍ସିଜେନ ମିଳୁନଥିଲା ଅମ୍ଳଜାନ ମିଳୁନଥିଲା ଦିଲ୍ଲୀରେ ତାର ପ୍ରଭାବ ଟିକେ ଅଧିକ ଥିଲା। ଯେତେବେଳେ କରୋନାରେ ଅମ୍ଳଜାନର ଅଭାବ ଥିଲା। ସେତେବେଳେ ଦିଲ୍ଲୀରେ ତା ପରିମାଣ ଟିକେ ଅଧିକ ଥିଲା ଅ କୋରୋନା। ରୋଗୀ ଅଧିକ ଆମେ ଦିଲ୍ଲୀରେ ଦେଖିବାକୁ ପାଁ- ପାଁଉଥିଲେ। ଗୋଟେ ତ ଦୁ-ଦିଲ୍ଲୀର ଆପଣ ଜାଣିଥିବେ ଯେ ବାୟୁ ଟା ପ୍ରଯୋଷିତ ହେଇକି ରହିଥାଉଚି। ତା ଦ୍ଵାରା ବି ଲୋକମାନଙ୍କୁ ବୋହୁତ ପରିମାଣରେ କଷ୍ଟ ବି ହେଇଥିଲା ସେତେବେଳୁ। ଆଉ ଅଧିକ ରୋଗୀ କୋରୋନା ରୋଗୀ ବି ଚିହ୍ନଟ ହେଇଥିଲେ ଦିଲ୍ଲୀରେ।
ଆଜ୍ଞା।
ସଚେତନ ର ଅଭାବ ମୁଁ ଭାବେ ସବୁଠୁ ବଡ ମାନେ ମୁଖ୍ୟ କାରଣ ହୋଉଚି। କା ନା ଆଜିର ମଣିଷ ପର ପିଢି ପାଇଁ କିଛି ଭାବୁନି। ସେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ବିନା କିଛିବି ଭାବି ଚିନ୍ତିକିରି ଗଛ ବୃ-ବୃ କ୍ଷ କାଟୁଚି। ବିନା କିଛି ଭାବିକି ନିଜ ଆବଶ୍ୟକତା ପୂରଣ କରିବା ପାଇଁ ସେ ଯାହା କରିପାରିବ ତାର ଚରମ ସୀମାରେ ପହଞ୍ଚି ଗଲାଣି। ମୁଁ ଏତିକି ଭାବିଥାଉଚି। ଆପଣ କଣ କହିବେ?
ହଁ ନାଇଁ ଆପଣ ଗୋଟେ ବୋ ମାନେ ବୋହୁତ ଭଲ ମାନେ ବାକ୍ୟ ଗୁଡା କହିଲେ। ଯେ ମଣିଷର ସ୍ୱା ର୍ଥ ପରତା ଦିନକୁ ଦିନ ଏତେ ପରିମାଣରେ ବଢିବାରେ ଲାଗିଚି। ସେ ମାନେ ସଖାଳରୁ ସଞ୍ଜ ଯାଇଁ ମାନେ କହିଲା ଭଳିଆ ତାର ପୁରା ଜୀବନ ଯାକ କେବଳ ଆ ନିଜ ସ୍ୱାର୍ଥ ବା ଆପଣା ସ୍ୱାର୍ଥୀ ହବା ପାଇଁ ସେ ଚାହୁଁଚି। ସେ ନାଁ ନିଜ କଥା ଭାବୁଚି, ନାଁ ନାଁ ନିଜ ପରିବାର କଥା ଭାବୁଚି, ନାଁ ନିଜ ପରପିଢି କଥା ଭାବୁଚି। ସେ କେବଳ ନିଜର କଥା ହିଁ ଭାବୁଛି।
ହୁଁ।
ସଚେତନତାର ବୋହୁତ ଆବଶ୍ୟକତା ରହିଛି।
ଆମେ ଯେ ତିକି ନିଜେ ଉପଭୋଗ କରୁଚେ। ଆମେ ଏଇଟା ବି ଭାବିବା କଥା ଯେ, ଆମେ ଆମ ପରପିଢି ପାଇଁ ବି କିଛି ରଖିକି ଯିବା। ଯେମିତି ଆମର ପୂର୍ବପୁରୁଷ ମାନେ ଆମ ପାଇଁ କିଛି ରଖିକି ଯାଇଥିଲେ।
ଆଜ୍ଞା।
ଆମେ ଯଦି କିଛି ବିନା ଭାବି ଚିନ୍ତିକିରି ବୋହୁଳ ଭାବରେ ଆପଣ ଦେଖୁଥିବେ ସେତିକି ସବୁ ଅ-ଅସରକ୍ଷଣ ପଦାର୍ଥ ଅ ଛି। ଯେମିତି ଆପଣ ଦେଖିଥିବେ ପେଟ୍ରୋଲ ହେରିକା। କିରୋସିନ ହେରିକା, କୋଇଲା ହେରିକା ଯାହାକୁୁ ତିଆରି ପାଇଁ ବହୁତ ବ ର୍ଷ ଲାଗେ ଲକ୍ଷ, ଲକ୍ଷ ବର୍ଷ ଲାଗେ। ତାକୁ ବି ଆଜି ଯୋଉ ମଣିଷ ନିଜର ଆବଶ୍ୟକତା ପୂରଣ ପାଇଁ ବିନା ଭାବି, ଚିନ୍ତି ବ୍ୟବହାର କରିବାରେ ଲାଗୁଛି। ପାଖକୁ ଯିବାକୁ ଯୋଉ ମାନେ ଚାଲିକି ଯୋଉ ରାସ୍ତା ଆମେ ଅତିକ୍ରମ କରିପାରିବା, ତା ପାଇଁ ବି ସେ ଯାନବାହନ ର ଉପଯୋଗ କରୁଛି। ସେ ଜାଣି ପାରୁନି ଏକ ତ ଏହା ଦ୍ଵାରା ବାୟୁର ପ୍ରଦୂଷଣ ବି ବଢୁଛି। ଦୁଇରେ ଆମର ଅସଂରକ୍ଷଣ ପଦାର୍ଥ ଯେତିକି ସବୁ ଅଛି ତାହା ବି ଟିକେ, ଟିକେ ମାନେ ଖ ମାନେ ଆସ୍ତେ, ଆସ୍ତେ ସରିବାରେ ଆସିଲାଣି ବୋଲି। ଆପଣ କଣ କହିବେ ଏ ବିଷୟର?
ହଁ, ନାଇଁ ଏଇଟା ତ ବ ମାନେ ବହୁତ ଗୋଟେ ସମ୍ବେଦନଶୀଳ ପ୍ରସଙ୍ଗ କାହିଁକି? ନା ଯୋଉ ଜୈବିକ ଇନ୍ଧନ ତିଆରି ହେବା ପାଇଁ ଆମକୁ କୋଟି, କୋଟି ବର୍ଷ ଲାଗିଥାଏ ହଜାର, ହଜାର ବର୍ଷ ଲାଗିଥାଏ। ମାନେ ସେଇ ବହୁମୂଲ୍ୟ ଜୈବିକ ଇନ୍ଧନକୁ ମନୁଷ୍ୟ ଏଭଳି ବ୍ୟବହାର କରୁଛି।
ହୁଁ।
ମାନେ ଯଦି କୌଣସି ଗୋଟେ ଜାଗାକୁ ଜଣେ ମଧ୍ୟ ଯାଉ ସେ ନିଜର, ମାନେ ଚାରି ଚକି ଚକିଆ ଯାନ କାର ଧରିକି ଯିବା ପାଇଁ ଚାହୁଁଛି। କାହିଁକି ନା ଅନ୍ୟକୁ ଦେଖେଇବା ଆରେ ଯୋ ଯୋଉ ନିଶା ସେ ସେଥିପାଇଁ ଯୋଉଥିରେ ବାଇକରେ ଗଲେ ମଧ୍ୟ କାମ ହେଇପାରିବ। ସେ ସେ କାର ବ୍ୟବହାର କରୁଛି, ସେ ବୁଝିବା ଦର କାର ଯେ ସେ ଜୈବିକ ଇନ୍ଧନ ସରିଗଲେ, କାଲି ସକାଳେ କାର୍ ଥିବ କିନ୍ତୁ କାର୍ ରେ ପକେଇବା ପାଇଁ ଆଉ ତେଲ ନଥିବ। ଏଣୁ-ଉ ଓ ସେଇଟା ବୁଝିବାର ଗୋ- ଗୋଟେ ବିଷୟ କେବଳ ଜଣଙ୍କୁ ନାହିଁ ସମ ସମସ୍ତଙ୍କୁ ଆଉ ସଚେତନତାର କଥା ଯଦି ଆମେ କହିବା ସରକାର କେବଳ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ତାର ସଫଳ ରୂପାୟନ ଆଉ ସ ଲୋକମାନେ ପଢୁଛନ୍ତି ବୁଝୁଛନ୍ତି। କହୁଛନ୍ତି କିନ୍ତୁ ତାକୁ କାମରେ ନ ଲଗେଇବା ପଯ ଛରେ ମ ମାନେ ମତେ ଲାଗେ ଯେ ମୁଖ୍ୟ ମାନେ ସମସ୍ୟାର ହଉଛି ମନୋବୃତ୍ତି କେବଳ ତ ସଚେତନତା ଲୋକଙ୍କୁ କରାଇଲେ ହବନି ସେମାନଙ୍କର ମନୋବୃତ୍ତିରେ କିପରି ପରିବର୍ତ୍ତନ ହେଇପାରିବ। ତାରି ଉପରେ କାମ କରିବା ଦରକାର।
ହୁଁ ହୁ
ଆଉ ତାପରେ ପଲ୍ୟୁସନ କଥା ଯଦି କହିବା ତାହେଲେ ଏଇ ଯୋଉ ଶବ୍ଦ ପ୍ରଦୂଷଣ କଥା ତ ଦିଲ୍ଲୀରେ ନକହିବା ଟା ପୁରା ଭଲ।
ଆଜ୍ଞା
ଦିଲ୍ଲୀ ଏମିତି ସହର ଆମେ ଚାହିଁଲେ ମଧ୍ୟ ଗୋଟେ ସୁଖ ନିଦ୍ରା ଅତି କମ୍ ରେ ଦୁଇ ତିନି ଘଣ୍ଟା ବି ଶୋଇପାରିବାନି ଦିଲ୍ଲୀରେ ସଞ୍ଜ ସକା କାଳ ସବୁ ସମାନ ସବୁବେଳେ ଗାଡି ମଟରର ଶବ୍ଦ ହର୍ନ ର ଶବ୍ଦ ମାନେ ଅନାବରତ ଭାବରେ ଆମକୁ ଶୁଣିବାକୁ ମିଳୁଥିବ।
ଟ୍ରାଫିକ ବି ସେଇଠି ବହୁତ ଅଧିକ ଥିବ ଲୋକ୍
ହଁ-ଅ
କିନ୍ତୁ ଏସବୁ ପ୍ରଦୂଷଣ ପାଇଁ ବି ଆମର ଗ୍ରୀଷ୍ ଗ୍ରୀଷ୍ମ ପ୍ରଭାବ ବି ଏବେ ବଢୁଛି ଏଇ ଯାକ ବି ଆମକୁ ଧ୍ୟାନ ଦବାକୁ ପଡିବ। ଆପଣ ଦେଖୁଥିବେ ଯେ ଏ ବର୍ଷର ତାପମାତ୍ରା କେତେ ପରିମାଣରେ ବଢିଛି। ଲାଗୁଛି ମତେ ଆର ବର୍ଷ ବୋଧେ ତାହା ପଚାଶ ଡିଗ୍ରୀ ପ- ପର୍ଯ୍ୟନ୍ତ ପହଞ୍ଚିଯିବ।
ହଁ ନିଶ୍ଚୟ
ସେଥିପାଇଁ ମୁଁ ବି ଆପଣଙ୍କୁ ଅନୁରୋଧ କରିବି। ଆପଣ ବି ଏ ବିଷୟରେ ଟିକେ ସଚେତନ ହୁଅନ୍ତୁ। ଆଉ ଆପଣଙ୍କ ଆଖ ପାଖ ଲୋକଥିବା ଲୋକମାନଙ୍କୁ ବି ଟିକେ ସଚେତନତା କରାନ୍ତୁ ଏ ବିଷୟରେ
ଠିକ ଅଛି, ମୁଁ ଚେଷ୍ଟା କରିବି ମାନେ ସମସ୍ତଙ୍କ ମନରେ ମାନେ ଏଇ ଭାବନା ଆଣିବାକୁ ଯେ ଆମେ ସଚେତନ ହେଲେ ଏଇ ଦୁନିଆ ଟା ଆଉ କିଛି ଦିନ ଅଧିକ ବଞ୍ଚ ଚି ପାରିବ ଆଉ ଲୋକମାନେ ସୁସ୍ଥ ଜୀବନ ଯାପନ କରିପାରିବେ।
ଠିକ୍ ଠିକ୍।
ଠିକ୍ ଅଛି।
ଆରେ ହୋ ରଖୁଛି ହଁ।